ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ କଅଁ କରୁଚ।
ଏଇ ସବୁ ଆସିକି ଏଇଠି ବସଛୁ ଟିକେ ପବନ ଦଉଛି ଭଲ ତ। ଛାତ ଉପରେ ଟିକେ ବସିଛୁ ସମସ୍ତେ ହୁଁ।
ହୁଁ ଆମର ତ କଣ ବର୍ଷା ପବନ ଉଠେଇିଲାଣି ବହୁତ ଜୋର ସେ।
ନାଇଁ ଆମର ଉଠେଇଥିଲା ଠିକ ଟିକେ ଏମିତି ପବନ ଫବନ ହେଇକି ଝିପି ଝିପିପକେଇ ଦେଇକି ପଡିଲା ଆଉ।
ଓହୋ ବେସି ହେଇନି।
ନା ବେଶୀ ନହିଁ ପବନ ଟିକେ ଜୋରସ ହେଲା
ଏ ଗରମ ଲାଗୁଛି। ହ
ହେଁ ଏତେ ବର୍ଷା ଟିକେ ଜୋର ସେ ହେଇଥିଲେ ହଁ ଗଣ୍ଡିଏ କାଅଁ ଟିକେ ଲାଗିଥାନ୍ତା ଥଣ୍ଡା ଲାଗିଥାନ୍ତାାଇଁ କଅଁ। ଏଇ କିଛି ଦଶ ପନ୍ଦର ମିନିଟ ରେ ସେ କୁଆଡେ ମାଟି ଟିକେ ଖାଲି ଉପରଟା ଓଦା ହେଇଥିବ କଣ ଦଉ କି ସମବ ଯ ସେ କିଛି କାମ ହଉ ନୁହଁ ଆମ ପାଖ ପାଖାପାଖି କେତେ ଦିନ ହେଲା ବର୍ଷା କିଛି ହେଇନି ଆଉ ସେଇ କୁଆଡୁ ଯିବ ପୁରା ତାାତିକି ଅଛି।
ଲାଷ୍ଟ ପୁରା କଣ୍ଟିୁନୁ ଟୁ ଉଇକସ୍‌ ହବ ଖାଲି ଟମ୍ ଉପରେ ଗରମ ତାପରେ ଏତେ ଗରମ ହଉଛି ଫୁଣି ସେ ଏଥିରେ ବି ଆହୁରି କଣ ନ୍ୟୁଜରେ ବାହାରୁଛି କି ଯେ ଆହୁରି କଣ ଗରମ।
ଆହୁରି ଗରମ ବଡ଼ିବ ମୁଁ ସେଇଥିାଇଁ ଭାବିଛି ମୁଁ କାଲି ମାର୍କେଟ ଗଲେ ଆମ ଆମର ତ ଏସି ଲଗା ହେନି ନା ତ କାଲି ମାର୍କେଟ ଗଲେ ମତେ ଟ୍ରେମ ଯୋଉ ଛାତ ଉପରେ ଯୋଉ ଚୂନ ମାରନ୍ତିନି ହ୍ାଇଟ ଚୂନ
ସୂରିଆକୁଲ।
ସେଇଟା କଣ ତ ମୁଁ ଜାଣିନି ମୁଁ ଭାବୁଥିଲି ଫୋନ କରି ତମକୁ ଟିକେ ପଚାରିବା ପାଇଁ।
ହାର୍ଡୱାର ଦୋକାନ ହଉ ଯାଇକି କହିଦବ କିଛି ସୂରିଆ କୋଲ ବୋଲି ସେ ସେଇଟା ଦେଇଦେବେ।
ହଁ ଯେ ସେଟା ମାନେ କେତେ ପୁଣି ମାନେ କଣ କେ
ସେଇଟା ପ୍ୟାକେଟ୍ ହିସାବରେ ଦେବେ ଶୁଣ ମୁଁ କହିଦେଉଛି ଠାର ପ୍ରୋସେସ ମୋତେ ଜଣା ଅଛି ଆକ୍ଚୁଆଲି
ମୁଁ ସେଇଟା ଆକ୍ଚଲି ମୁଁ କାଲି କାଲି ନେଇକି ଆସିବି ଏ ମାରିବା ପାଇଁ କି ଏତେ ଗରମ ହେଲାଣି ଯେ ତା ପରେ ବାପା କହୁଥିଲେ ଆଣିଆ ପାଇଁ ଆସଛି ତ ଏବେ ତ ହେଇପାରିବନି। ଆରେ ସବୁ କିସ୍ତି ଫିସ୍ତି ଚାଲିଛି ତ ହୁଁ ହୁଁ।
ଫାଷ୍ଟ୍ ଗୋଟେ କାମ କରିବ ମ ମାର୍କେଟ୍ ଯିବ ହାର୍ଡଓୟାର ଦୋକାନ ହଉ କିମ୍ବା ଆମର ରଙ୍ଗ ଦୋକାନ କଲର ଦୋକାନ ହଉ ତାଙ୍କୁ ଯାଇ କହିବ କି ଯେ ସୂରିଆ କୁଲ୍ ଦରକାର ଗୋଟେ ପ୍ୟାକେଟ୍ ତ ସେ ଦେଇଦେବେ କେବଳ ତୁମ ଛାତରେ ମାରିବାର ଅଛି ନା ନା ପୁରା ହୋଲ୍ ଛାତରେ
ଆ ନା ମାନେ ହୋଲ୍ ଛାତ ବୋଲି ଟୋଟାଲ୍ ଆମ ନୂଆ ଘରଟା ଯେତିକି ହେଇଛି ତା ଉପରଟା ପୁରା ଟୋଟାଲ୍ ମରା ହେଇଥାନ୍ତା ଆଉ
ହଁ ଯେତିକି ବି ହଉ ଆଗେ ତୁମ ରୁମରେ ମାରିଦବ ବାକି ଯେତିକି ପଳିବ ସାଇଡରେ ମାରିଦବ ଆଉ କଣ ହଁ ତ ଗୋଟେ କାମ କରିବ ନା ଆଁ ସେଇ ସୂରିଆ କୋଲ୍ ରୁୁ ନେଇଆସିବ ଗୋଟେ ପ୍ୟାକେଟ୍ ଆସେ ମେ ବି ସେଟା ପାଞ୍ଚ କିଲୋ ବୋଧେ
ହଁ ହଁ ଆମ ଘର ପାଖ ଖରେ ଜଣେ ଆ କଣ ହେଇଛି ନା ଆଜି ଆମ ଘର ପାଖ ଜଣେ ଖୁଡିଙ୍କ ଘର ଅଛି ମୁଁ ତ ତାଙ୍କ ତାଙ୍କ ଘରକୁ ଆଜି ମୁଁ ଯାଇଥିଲି ଉଁ ତାଙ୍କ ଧରେ ଗୋଟେ ଜିନିଷ ଦ ଯେତେବେଳେ ମୁଁ ଗଲି ତାଙ୍କ ଘରଟା ଆଗରୁ ବହୁତୁ ଗରମ ଲାଗୁଥିଲା ଏବେ ପଶିଲେ ପୁରା ଥଣ୍ଡା। ବହୁତୁ ପୁରା ଥଣ୍ଡା ଲାଗୁଚି ପୁରା ତାରେ
ପାଖାପାଖି ମାନେ ତ ଏମିତି ନୁହଁ କି ଯେ ପୁରା ଏସି ହେଇଯିବ କିନ୍ତୁ ପ୍ରାୟ ତମକୁ ଡବଲ ଫିଲ୍ ହବ।
ହଁ ମାନେ ତାଙ୍କ ଘରଟା ପୁରା ପଶି ହଁ ତାଙ୍କ ଘର ଭିତରେ ପଶିଗଲା ମାନେ ପୁରା ଥଣ୍ଡା ଲାଗୁଚି ତ
ହୁଁ।
ଏଠି କଣ ଥଣ୍ଡା ଲାଗୁଚି କହିଲେ ଏ ଚୁନ ମାରି ଦେଇଚୁ ତ ଆଉ ଥଣ୍ଡା ଲାଗୁଚି ମୁଁ କହିଲି କଣ ଇଏ ଚୁନ ଆଣି ମାରିଲ ଏ ତାଙ୍କ ସ୍ୱାମୀ ଦାଦା ଯିଏ ସେ କଲର୍ କମ କରନ୍ତି ତ
ହୁଁ।
ହୁଁ ସେ ସେ ମାରି ଦେଇଚନ୍ତି ଆଉ ହୁଁ କହିଲେ ମୋ ଦାଦା ଆଣିକି ସେ ଗୋଡ଼ କଣ ଅଠା ଆସୁଚି ଆଉ କଣ ଚୁନ ଏମିତି ସେ ଆଣିକି ମିଶେଇକି ତାଙ୍କର ମାରିଦେଇଚନ୍ତି ଆଉ ଥଣ୍ଡା ଲାଗୁଚିତ ଆଉ ଆଉ ମୁଁ କ ମୁଁ କହିଲି ଆ କଣ ମ ମାନେ କେମିତି ପ୍ୟାକେଟ ନା କହିଲେ କଣ ପାଞ୍ଚ କିଲୋର ନା କଣ ଏମିତି ପ୍ୟାକେଟ୍ ଗୋଟେ ଆସୁଚି କଣ ମାରିଚନ୍ତି ଆଉ। ମୁଁ ତାଙ୍କ ଛାତକୁ ଯାଇନି କିନ୍ତୁ ଏମିତି କହିଲେ କଣ କେତିକି ମରା ହେଇଛି କେତିକି ପର୍ଯ୍ୟନ୍ତ ହବ ହବ ମୁଁ ବି ଜାଣିନି କିନ୍ତୁ ଆମ ଛାତଟା ଟିକେ ବଡ ତ ମୁଁ କହିଲି କଣ
ହଁ ତ ଶୁଣ ମୁୁ ସେଇ କଥା କହିଦଉଚି ଯାଇକି ନେଇ ଆସିବ ସେଇ ସୂରିଆ କୁଲ୍ ରୁ ସୂରିଆ କୁଲ ଙ୍ଗି ହିଁ କହିବ ନହେଲେ ଚୂନ କହିଲେ ସେ ନର୍ମାଲ୍ ଚୂନ ଦେଇଦେବେ ହେଲା।
ନା ଚୂନ ଭଲ ତ ଛାତ ଖାଇଯିବ ସେଇ ଡରରେ ହିଁ ମୁଁ ଆଗରୁ ଆଣି ମ ମାନେ ନହେଲେ ମୋ ଜେଜେମା ହେଇକା କେବେଠୁ କହିଲେଣି କି ଗରମ ହଉଚି ଗରମ ହଉଚି ଟିକେ ଚୂନ ଆଣିକିନା
ହଁ ତ ଆକ୍ଚୁଲି ଚୁନ କହିବାକୁ ଗଲେ ବି ସେଟା ବି ସେ ଚୂନ କିନ୍ତୁ ଆକ୍ଚୁଲି ସେଟା ଗୋଟେ ଲଗା ମେଟେରିଲ ଚୂନ ଚୂୁନ କିନ୍ତୁ ଅଲଗା ମ୍ୟା ତା ସହିତ ସେଇ ଯୋଉ ଅଠାଟା ସେଇଟା ମାରିଲେ ହିଁ ସେଇଟା ଟିକେ ପ୍ରୋଟେକ୍ଟିଭ ଟାଇପିର ହେଇକି ରହିବ। ନହେଲେ କଣ ହବ କହିଲ ତୁମ ଛାତ ଖାଇକି ପାଣି ଲିକେଜେ ହେଇକି ଫକହେଇକି ବୋହିବ।
ଏ ବାବାରେ।
ହଁ ତ ସେଟା କଣ କରିବ ନା ହୁଁ ତ କଣ କରିବ ନା କିଛି କିଛି କିଛି ହବନି।
ସେ କାଳେ ଛାତ ଫାତ ଖାଇକି ସବୁ ଇଏ ହେଇଯିବ ବୋଲି ସେଇଥିପାଇଁ ମୁଁ ଆଣିକି ମାରୁନି।
ମକ ଅଛି ବାଣ୍ଡିଙ୍ଗି ଅଛି ତ ଗଭର୍ଣମେଣ୍ଟ ଆପ୍ରୁଭ୍ଲା ସେଇଟା କିଛି ଏମିତି ଇଏ ନୁଁଅ। ଅ ତ ହଁ ତ ସେଇଟା କଣ କରିବ ନା ନେଇଆସିବ ନେଇ ଆସିଲା ପରେ ତାକୁ କଣ କରିବ ନା ରଖିଥିବ ମୁଁ ଖାଲି ମୁଁ ମତେ ସେଇଟା କାଲି ମୁଁ ସକାଳେ ବି ତୁମକୁ ଆଉଥରେ କଲ୍ କରିବି
ହୁଁ ହୁଁ।
ସେଇଟା ରାତିରୁ ଗୋଳେଇକି ରଖିବାର ଅଛି କି ସାଙ୍ଗ ସାଙ୍ଗେ ଗୋଳେଇକି ମାରିବାର ଅଛି ସେଇଟା ମୋର ଖାଲିିଟିକେ ମନେ ପଡ଼ୁନି। ସେଇଟା ମୁଁ ତମକୁ କହିଦେବି ଅ ସେଟାକୁ କଣ କରିବ ନା କିନ୍ତୁ ତମକୁ ଯୋଉ ଦିନ ମାରିବାର ଥିବ, ତା ପୂର୍ବ ଦିନ କଣ କରିବ ନା ରାତିରେ ଛାତକୁ ଭଲସେ ଟିକେ ମାନେ ଏତେ ବି ଭଲସେ ନୁହଁ କିନ୍ତୁ ପାଣି ଢାଳିଦବ ପାଣି ଢାଳି ଦେଇକି ଟିକେ ପହଁରା ଫହଁରା ଟିକେ ଭଲସେ ମାରିକି ପାରିବ ଯେତେ ଭଲସେ ମାରିକି ଟିକେ ସଫା କରିଦବ। ଯେମିତିକି ଧୂଳି ମଳି ବେଶି ନ ରହୁ ଧୂୁଳି ମଳି କି ପତ୍ର ଫତ୍ର ଭଲସେ ସଫା କରିଦେଲ ତାପରେ କେତେବେଳେ କଇଲ ପୁରା ଭୋର ଭୋର ଉଠିବ ମାନେ ଠିକ୍ ସା ଚାରିଟା ପାଞ୍ଚଟା ଚାରିଟା ସାଢେ ଚା ତା କି ପାଞ୍ଚଟା ଏଇ ଭିତରେ ଉଠିବ।
ହୁଁ।
ତାକୁ କଣ କରିବ ନା ଡାଇରେକ୍ଟ ମାରିବା ଷ୍ଟାର୍ଟ କରିବ।
ମୁଁ ଏତେ ସଖାଳୁ
ହଁ ଏତେ ସ
ଆଉ ଯଦି ଆମେ ଧର ଅଁ ରାତିରେ କରି ସନ୍ଧ୍ୟାବେଳେ ଏଦି ମାରଲୁ।
ସନ୍ଧ୍ୟାବେଳେ?
ହୁଁ।
ମତେ ସେଇଟା ମେ ବି ଲାଗୁଚି ବୋଧେ ରାତିରେ ଗୋଳେଇକି ରଖିକି ସକାଳେ ମାରିବାକୁ ପଡେ ବୋଧେ ହଁ। ନା ନା ସାଙ୍ଗେ ସାଙ୍ଗେ ଗୋଳେଇ ହବନି ରାତିରେ ଗୋଳେଇକି ରଖି ସ ସନ୍ଧ୍ୟା ନା ସକାଳୁ ସକାଳୁ ଭୋରୁ ଭୋରୁ ମାରିବ ତା ରିଜିନ ଏଇଆ କାହିଁକିନା ତୁମେ ଯଦି ସେଟାକୁ ମାନେ ଖରା ଆସିବା ପରେ ମାରିବା ପାଇଁ ଟ୍ରାଏ କରିବ ତାହେଲେ ସିଏ ଏ ଏତେ ଯୋରସେ ଗୁପ ଗୁପ ହେଇକି ପୁରା ଗରମ ହେଇକି ପୁରା ଫୁଟିବ ତୁମେ ଯଦି ତା ଭିତରେ ହାତ ପୁରାଇବ ନା ତାହେଲେ ହାତ ମାନେ ମାଂସ ଗୁଡାକ ସେ ଭିତରେ ରହିଯିବ ବାହହାରକୁ କେବଳ ହାଡଟା ବାହାରିବ। ଏସ ଏସିଡି ସହିତ ସମାନ ସିଏ।
ଏ ବାପରେ ତାହେଲେ ମାନେ ଖରାରେ ସେ ଟୋଟାଲ ମାରି ହିଁ ହବନି।
ମାରି ହିଁ ହବନି ତୁମେ ପାରିବନି।
ବାପରେ ସେଟା ମାନେ ଆମକୁ ମାନେ ଯେମତି ନର୍ମାଲ ଭୋରୁ ଭୋରୁ ହୋଉ କି ସନ୍ଧ୍ୟାବେଳ ଟାଇମରେ ହୋଉ ଏଇ ଟାଇମରେ ମାରିିବା।
କଲର୍ କଲର୍ ମାରିଥିବ ନା ନର୍ମାଲି।
ମାନେ କଲର ବୁଝିପା ହଁ ହଁ ମୁଁ ସେଟା ମାରିବା କଥା ବୁଝିଲି ମୁଁ କହୁଚି କୋଉ ଟାଇମ? ସନ୍ଧ୍ୟାବେଳେ ବି ମାରଲେ ଚଳିବ ନା ଏଇ ଟାଇମରେ ଧର ଧର ଏଇ ରାତି ଟାଇମରେ ମାରିଲେ ଆମେ ଚଳିବା ତ
ହଁ କିନ୍ତୁ ତା ପାଇଁ ତୁମକୁ ପୁଣି ସକାଳେ ଗୋଳେଇବାକୁ ପଡ଼ିବ।
ହଁ ଧର ଆମେ ସେ ହଁ ତ ଆମେ ଧର ସଖାଳେ ଗୋଳେଇ ଦେଇକି ରଖିଦବୁ। ହଁ ସଖାଳୁ ଗୋଳେଇ ଦେଇ ରଖିଥେଇ
ମେ ବି ମିନିମମ ପ୍ରାୟତ ସେ ବାର ଘଣ୍ଟ ଗ୍ୟାପ ରୁହେ ବୋଧେ ଗୋଳିବା ପାଇଁ। ମୁଁ ସେଟା ତମକୁ କାଲି କନଫର୍ମ କରିଦେବି। ସେଟା ମାରିଦେଲେ ପୁରା କ୍ଲିୟର ହେଇଯିବ ଆକଚୋଲି ମେନ ମେନ ଜିନଷ କଣ? ରାତିରେ କଣ ଖରା ପଡ଼େ କିି ରାତିରେ ତ ଖରା ପଡ଼େନି।
ନା ହଁ।
କିନ୍ତୁ ତଥାପି ରୁମ ଭିତରେ ପସିଲେ ଗରମ ଏଇଥିପାଇଁ ଲାଗେ କାହିଁକିନା ଦିନ ସାରା ଖରାପ ପଡି ପଡି ପଡି ପଡି ସେ ଛାତଟା ସେମତି ଗରମ ହିଁ ହେଇକି ଥାଏ।
ହଁ ହଁ ହଁ।
ତ ଏଇଟାକୁ ମାରଦେଲେ ହ୍ୱାଇଟ କଲରଟା ସେ ଛାତଟା ରିଫ୍ଲେକ୍ଟ ହେଇକି ରହିଲା ସେ ଖରା ବିଲକୁଲ ଯେତେ ବି ପଡୁ ସେ ତ ଛାତ ଗରମ ହବ ହିଁ ନାହିଁ ତ ରାତିରେ ବି ଥଣ୍ଡା ଲାଗିବ ଏମତି ନୁହେଁ କି ଯେ ଖରା ବେଳେ ଖରା ହୋଉଚି କିନ୍ତୁ ତମକୁ ଥଣ୍ଡା ଲାଗିବ ରାତିରେ ଗରମ ଲାଗିବ। ରାତିରେ ବି ଥଣ୍ଡା। ମୁଁ ତ ଗୋଟେ ଥର ଆଣିକି ମାରିଥିଲି।
ହୁଁ।
ଆଁ ତମ ମୁଁ ଯେ ମାରିଥିଲି ଯୋଉ ଅ ଅବଶ୍ୟ ଏମତି ନୁହଁ କି ଯେ ପୁରା ଏସି କିନ୍ତୁ ଆକ୍ କଚୋଲି କଣ ଫ୍ୟାନ୍ ଲଗେଇକି ବି ଆରାମସେ ଶାନ୍ତିରେ ଶୋଇପଡ଼ୁଥୁଲୁ।
ଉଁ ହଁ ନା ସେଇପା କୋହୁଚି ସେ ଖୁଡିଙ୍କ ଘରକୁ ପା ଯାଇ ଥିଲି ଥଣ୍ଡା ଏତ ଲାଗିଲା ତ ମୁଁ ପଚାରିଲି ଯେତେବେଳେ ମୁଁ କେବଳ ଗୋଟେ ଡର ମୋର ଥିଲା କି ନି ଯେଁ ଚୂର୍ଣ ଗୁଡ଼ା ଖାଇଯିବ ଛାତ ବୋଲି ଯେହେତୁ ନୂଆ ଘର ଟା ହେଇଛି ତ, ଛାତ ନୂଆ ହେଇଚି ତ ମୁଁ କହିଲି ସେଇଥିପାଇଁ ଖାଇଯିବ ଛାତ ତାପରେ ଘରେ ବୋଉ ବି ମନା କଲା ନା ଛାତ ଗୋରା ଖାଇଯିବ ସେଗୁରା ମାରିଦେଲେ ଖରାପ ହେଇଯିବ ଛାତ, ଏଗୁରା ଆଉ ମାରେନା,
ଆଛା ସେଇ ଜିନିଷ ଆକ୍ଚୁଆଲି ଆମେ ବି ଆଗରୁ ବିକୁଥିଲୁ। ଅ ସେଟା କିନ୍ତୁ ସୂରିଆକୁଲ ଯୋଉଟା ସେଟା ହଉଛି ଗୋଟେ ଅଦର କମ୍ପାନୀର
ହଁ।
ଆମର ହଉଛି କମ୍ପାନୀ ଷ୍ଟୋର।
ହଁ, ହଁ।
ତ ଯେତେବେଳେ ଆମ କମ୍ପାନୀ ନିଜେ ହିଁ ଗୋଟେ ସେଇଟା ବାହାର କଲା ଆମର ତ ଚୁନ ବାହାରିଲାନି ଆମର ସେଇଟା ଗୋଟେ କଲର ବାହାରିଲା। ୱାଇଟ୍ କଲର, ଛାତ ପାଇଁ ଯେମତି ଛାତରେ ମାରିଲେ ଯେମିତି ରେଜିଷ୍ଟାଟ ପାଇଁ କାମ କରିବ। ଆ ତ ସେଇଟା ଆମେ ବନ୍ଦ କରିଦେଲୁ। ଏବେ ସେଇ କଲରଟା ବ୍ରିକି ହଉଛି ଡାଇରେକ୍ଟ ସେ କଲର ହିଁ ମରା ହଉଛି ଆଉ, ଏଇଟା କିନ୍ତୁ ଆଉ ଗୋଟେ ମାନେ କଣ କହିଲ? ମାନେ ସେଇ ଯୋଉ ଦେଖ କଲର ଟା ତମେ ଯଦି ଆଜି ମାରିଦେଲ
ହଁ।
କଲର ଶୁଖିଗଲା ବେଳେକୁ ଆଉ କିଛି ଟେନସନ ନାହିଁ, କଲର ଶୁଖିବା ପାଇଁ ମାତ୍ର ଛଅ ଘଣ୍ଟା ଲାଗିବ। କିନ୍ତୁ ତୁମର ଏଟା କଣ? ଏଟା ହଉଛି ତୁମର ଚୂର୍ଣ୍ଣ।
ହୁଁ।
ଚୂନ ତ ଚୂନ ଆଜି ମାରିଦେଲ ସେଟା ଠିକ ନା ନା ଠିକ ଛାଡି ତ ଯିବ ସେଇଟା ଅଲଗା କଥା ସେଟା ଛାଡିଲା ବେଳକୁ ପାଖାଖି ତମର ସାତ ଆଠ ମାସ ଏମିତି ପଳେଇବ। ତାପର ବର୍ଷକୁ ପୁଣି ଆଉଥରେ ଲଗେଇବାକୁ ପଡିବ ସେଇଟା ଅଲଗା କଥା। କଲର ହଁଇଏ କଲର ଟା ୱାନସ ଲଗେଇଦଲେ ତମର ତିନି ଚାରି ବର୍ଷ ଆରାମସେ ପଳେଇବ କିନ୍ତୁ ଚୂନରେ ଆଉ ଗୋଟେ ପ୍ରୋବଲେମ୍ କଣ ଅଛି କହିଲ? ତମେ ସପଜ ଆଜି ଲଗେଇଦେଲ ନା ସେଟା ଚୂନ ମାନେ ତ ପାଉଡର ନା ତ ସେଇଟା କଣ ହବ ନା ତମକୁ ଛାତ ଟାକୁ ପୁରା ଭଲସେ ସେ ସେଟ ନବା ପୁରା ପିଇବା ପାଇଁ ମିନିମମ୍ ତମକୁ ଦି ଦିନ ଭଳିଆ ଟାଇମ ଦରକାର। ହେଲା ତ ସେଇ ଦି ଦିନ ଭିତରେ ଯଦି ବର୍ଷା ପଡି ବର୍ଷା ହେଇଗଲା।
ଗଲା ଆଉ। ହୁଁ, ହୁଁ।
ସେଇଟା ହଉଛି ମେନ୍ ଜିନିଷ।
ହୁଁ।
ଏଇଆ ହେଲା କଥା ଆଉ। ତ ସେଇଥିପାଇଁ କଣ କରନ୍ତି ନା ମାନେ ରାତିରେ ପ୍ରାୟ ମାରନ୍ତିନି, ସପୋଜ ରାତିରେ ମାରିଦେଲେ ତମର ଯଦି ରା ରାତିରେ ବର୍ଷା ହେଇଗଲା ତମେ ତ ଜାଣିପାରିବନି। ଦିନ ବେଳେ କଣ ହଁ ଭୋରୁ, ଭୋରୁ ତମେ ସାଢେ ଚାରିଟା ପାଞ୍ଚଟା ବେଳେ ଉଠିବ ସେତବେଳେ ତ ଅଭସଲି ଦିନ ହେଇଯାଇଥିବ କିନ୍ତୁ ଏତିକି ଖରା ହେଇନଥିବ। ତମେ ଗୋଟେ ଫି ତମକୁ ଜଣା ପଡୁଥିବ କି ଯେ ନା ଯେ ଏମିତି ହଁ ବର୍ଷା ବର୍ଷା ହବ ନାହିଁ ତୁମକୁ ମାରି ଦିଏ। ତ ସେଇଠି ବି ତୁମକୁ ଅଷ୍ଟଲିସ ମାନେ କଣ କହିଲ ଗୋଟେ ଦିନର ଟାଇମ୍ ମିଳିଗଲା।
ହୁଁ -ହୁଁ- ହୁଁ -ହୁଁ। ଠିକ, ଠିକ ଆର୍ ପ୍ରାଇସ୍ କଣ କେମିତି ରହୁଛି ସେ ସରପଞ୍ଚ ନା
ଏଇଗୁଡ଼ା ମେ ବି ଯେତେବେଳେ ବିକ୍ରି ହଉଥିଲା ବେଶୀ ନୁହଁ? ଛି? ଚାରିଶହ ପାଞ୍ଚଶହ ଟଙ୍କା ଭିତରେ ଥିଲା ବୋଧେ।
ମୁଁ ବି ଏଇଠୁ ବୁଝିଥିଲି ସେ ମୁଁ ଏଇଠୁ ବୁଝିଥିଲି ସେ ବି ସେମିତି ସେ କହୁଥିଲେ। ଚାରିଶହ କୋଡ଼ିଏ ପଚାଶ ସମଥିଙ୍ଗ ଏମିତି କି ଛୁଆଟା?
ହଁ ଆମେ ବି ସେଇ ଭିତରେ ହେଇଥିବ ଆଉ ତୁମର ଯଦି ବଡ ଛାତ କହୁଛ ଆ? ଆକଚଲି ଦୁଇଟା ଆଣେ ପୁରା ହେଇଯ କିୁମେ ଗୋ ହିଁ ଆଣି ଫାଷ୍ଟ ମାରିକି ଦେବେ ଗୋଟେ?
ମୁଁ ଫାଷ୍ଟ ଗୋଟେ ହଁ ମୁଁ ଫାଷ୍ଟ ଗୋଟେ କାଲି ଆଣିବି। ଏ ସେଇଟା ମାନେ ଏମିତି ଆରାମସେ ବସ ରେ ଯାଇକି ବସ ରେ ଆସିଲେ ଆଣି ହବ ନା।
ପାଞ୍ଚ କିଲୋ ଆରାମସେ ଆଣି ହବ କିଛି ବି ପ୍ରୋବ୍ଲେ ନାହିଁ ପାଞ୍ଚ କିଲାଆ ପାଲଥିନ ଆମେ ଗୋଟେ। ଏମିତି ଧରିକି ଆସୁହାନ୍ତି ସଉଧା ବୋଧା।
ହଁ ହଁ ହଁ ବେଷ୍ଟ।
ହଁ ତ। ହଁ ତ ସେଇଟା ବି ଏମିତି ପୁରା ଗୋଟେ ପାଞ୍ଚ କିଲି ପାଉସଟି ହିଁ ଥିବ ପୁର ଏମତି ଧରିବା ପାଇଁ ଧରିବ ନେଇକି ଯିବ।
ଓହୋ ହଉ ଠିକ ଅଛି ଆଉ।
କିନ୍ତୁ ଆଉ ଗୋଟେ ମେନ୍ ଜିନିଷ କଣ ମୁଁ ବି ଜାଣିନି ସେଟା ତମର ସେ ସୂର୍ଆ କୋଳି ମିଳିବ ଆଉ କଣ ମିଳିବ ଦେଖ ଯାହା ଆଉ।
ହଁ।
ହ ହଉ ହଉ ମୁଁ ରହିଲି ମୁଁ କାଲି ତମକୁ ସ? ସକାଳେ ଆଉଥରୁ ଫୋନ୍ କରିକି କହିଦେବି କଣ ସେଇଟା।
ହଁ ଠିକ୍ ଅଛି ମୁଁ କରିବି ମୁଁ କଲେ ମାର୍କେଟ କରିବି।
ଠିକ୍ ଅଛି ହଉ ରହିଲା ଆ?
ହୁଁ ହୁଁ।
ହ